ହ୍ୟାଲୋ।
ମ୍ୟାମ ଭଏସ୍ କ୍ଲିୟର ଆସୁଛି ମ୍ୟାମ?
ହ୍ୟାଲୋ। ହଁ ହଁ ଆସୁଛି ଆସୁଛି।
ଆସୁଛି
ହଁ ହଁ ମୁଁ ବି ଦେଖିଲି ମୁଁ ମୁଁ କଥା ହଉଛି ନା ଏଠି ଏବେ କିଛି ନାହିଁ। ଟିକେ ରେଷ୍ଟ କରିଥିଲି। ଆଉ ଏବେ ବସିଛି ଆଉ ବାହାରେ ତ ବିଲକୁଲ ପବନ ହଉନି ଏବେ।
ଆଉ
ହଁ ତମର ତମେ ସେଠି ଯୋଉ ଅଛ ସେଠି କିଏ କିଏ ଅଛ ଏକା ଅଛ ନା ଆଉ କିଏ?
ନାଇଁ ନାଇଁ ମୋର ସାଙ୍ଗମାନେ ଅଛନ୍ତି ଆମ ଘର ପାଖାପାଖି ସାଙ୍ଗମାନେ। ହୁଁ ନାଇଁ ଆମ ଘର ଏଠୁ ସତୁରି କିଲୋମିଟର ଦୂର ଆଉ।
ଆଛା ହଁ ହୁଏତ ତମ ସାଙ୍ଗ ମାନଙ୍କ ସହିତ ସେଠି ଅଛ।
ହଁ ଆମେ ଚାରିଜଣ ରହୁଛୁ ଦିଟା ରୁମ।
ଓଃ ଦୁଇଟା ରୁମ ରେ ଚାରି ଜଣ ନା ଆଉ ରୋଷେଇବାସ ସବୁ ଅ ସେଠି ହଁ। ଓହୋ ହଁ ଆଜି କଣ କରିଥିଲ?
ଆଜି ପୋଟଳ ଆଳୁ ତରକାରୀ।
ହୁଁ ହୁଁ ଭଲ ଲାଗେ ପୋଟ ଆଳୁ ତରକାରୀ। ପୋଟଲ କୁ ସେ ଯୋଉ ତେଲ ତେଲରେ ଫ୍ରାଏ କରିକି କର ନା ସାଧା ସେ ସେମିତି ସିଝେଇି କି କି ପ୍ରାଏ
ନାଇଁ ନାଇଁ ତେଲରେ ତେଲରେ ଫ୍ରାଏ କରି କରୁନା ତେଲରେ ଭାଜିକିନା କରୁ ଭଲ ଲାଗିବ।
ହଁ ହଁ ହଁ ସେଟା ସେଟା କଲେ ନା ତାର ସ୍ଵାଦ ଟିକେ ବେଶୀ ଥାଇ,
ହଁ ସେମିତି ଭଲ ଲାଗିବ ସିଝା ଟା କଣ ଭଲ ଲାଗିବ ବେଶି।
ହଁ ସିଝା ହଁ ସିଝା ଭଲ ଲାଗେନି, ଆଉ କଞ୍ଚା ବି ହେବନି କିଛି ତେଲରେ ଆଜି ମୁଁ ତ ନାଇଁ ମା କରିଥିଲି ଭାତ, ଡାଲି, ଦହି ଆମ୍ବ, ଶାଗ, ଆଜି ନା ଶାଗ ଗୋଟେ ନୂଆ ପ୍ରକାର ଶାଗ ଆଜି ହେଇଥିଲା ଆମ ଘରେ। ସେ ଆମ ମାଉସିଆ ଆସିଥିଲେ ନା, ତ ସେତା ନା ହଉଛି, ନା କଟା କଟା ଶାଗ। ସେଟା ନା ସେ ଗାଁ ମାନେ ତାଙ୍କ ଗାଁ ରେ ସେଟା ମିଲି ତ ସେଟା ସେ ଆଣିକି ଆସିଥିଲି ବଲେ ଗଲେଣି ପରଦିନ ଗଲେ। ତ ସେଟା ସେତ ତ ସେ କଟା ଶାଗ କୁ ନା ବଢ଼ି ବଡ଼ି ଆଉ ପିଆଜ ଦେଇକି କରାହେଇଥିଲା ତ ଏତେ ବଢିଆ ଥିଲା ନା ସେଟା ଗରମ ଗରମ ଥିଲା। ତ ବହୁତ ଭଲ ଲାଗିଲା ସେଟା, ସେଟା ମୁଁ ବି ପ୍ରଥମ ସନ୍ଧ୍ୟାବେଳେ ଏବେ ଖାଲି ଆମ୍ବ ବାପା କାଟିଥିଲେ ଆମ୍ବ ଖାଇଥିଲି, ଆଉ ଏବେ ସେଉ ଆଉ ଖାଇଛି ବସିଛି ଆଉ, ଆଜି ମୁଁ ସବୁବେଳେ ଦିପହରେ ଟିକେ ଶୁଏ ବାକି ଆଜି ନା ଶୋଇ ହେଲାନି। ଏମିତି ମୋବାଇଲ ହଁ। ଗରମ ତ ସେମିତି ହଉଛି ବା ମୋବାଇଲ ଦେଖି ଦେଖିକି ଟାଇମ ପେଇଗଲା। ଆ ପୁଣି ଯୋଉ କାମ କରନ୍ତି ସେ ଆସିଲେ କଲିଂ ବିଲ୍ ବ ଦେଲି। ବିଲ ଆଉ ନିଦ ହେଲାନି। ଆମେ ନା ଏବେ ଗୋଟେ ଏମିତି କରିଛୁ ଆମେ ନା ସେ ଖାଇସାରିଲା ପରେ ଅ ଆମେ ଲୁଡ଼ୁ ଅନଲାଇନ୍ ଯୋଉ ଲୁଡ଼ୁ ଅଛି ନା। ସେଟା ଖେୁନ ଦୁଇ ଥ ଆଉ ପୁନଣି ରାତିରେ ଶୋଇଲା ବେଳେ ଆଗରୁ ଖିଲୁ ବ ସେଥିରେ ଆମର ଟାଇମ ପଳେଇ ଯାଉଛି ଯଦି ଯଦି ଖାନା ଯ ଆମେ ବୋଇଲେ ମା ବାପା ଆଉ ମୁଁ ଆଉ ମୋର ହଜବେଣ୍ଡ ସେମତି ଅନଲାଇନ ଖୁ ମା ବାପା ଏଠି ଅଛନ୍ତି ବି ଆମେ ଚାରି ଜଣ ଏମି ଅନ ଖେଲୁ। ତ ତ ଶୋଇ ଆସ ଦୁଇ ତିରିଶରେ ତ ଖେଲୁ ଖେଲୁ ଦୁଇଥର ଖେଲୁ। ଖଲେ ଘଣ୍ଟେ ହେଇଯିବ ନା। ସାଢ଼େ ତିନି ଆଉ କଣ ଶୋଇବ। ଆଉ ରାତିରେ ବି ଆମ ସ ଶୁ ନା ଏଗାର ସାଢ଼େ ଏଗାର ହେଇଯାଏ।
ଓହୋ ଗେମ୍ ଖେଳିକି ଶୋଉଛନ୍ତି ଆଉ।
ଆଉ କେତେବେଳେ ଟିକେ ଟାଇମ ହେଇଲେ। ମା ବାପା ବି ଏମିତି ଲୁଡ଼ୁ ଖେଳନ୍ତି। ମୋବାଇଲ ଦେଖଥିଅ ଫଲାଇନ ତ ସେଥିରେ ସେ ଟାଇମ ପାସ୍ ହୋଉଛି ଆମର ହଁ। ବାକ ଟାଇ ଟା ମୁଁ ଏମିତି ମୋବାଇଲ ଦେଖି ନହେଲେ ଯଉ ହଟରେ ଯୋଉ ଫିଲ୍ମ ମାନେ ବି ଆସୁଛି ନା ସିନେମା ମାନେ ତ ସେଟା ଦେଖ ଦେଖି ପାର ହେଇଯାଏ। ଗୋଟେ ଏବେ ଦେଖିଲାଣି ସେ କଣ କି କ୍ରିଷ୍ଣାବତାରାମ ଏବେ ନୂଆ ଆସିଛି ନା କୃଷ୍ଣଙ୍କର। ଆସିଛି ଏବେ।
ଯାଇନାହାନ୍ତି ଶାଶୁ ଘରୁକୁ ଯାଇନାହାନ୍ତି।
ନାଇଁ ମୁଁ ଯିବି ଏଇ ଜୁନ୍ ଫାଷ୍ଟ ଜୁନ୍ ଏକ ଦୁଇ ଆଡ଼େ ଯିବି।
କୁହନ ଆଚୁଆଲି ଦେଖିବାକୁ ତ।
ସେଠି ଗଲେ ନା ମୁଁ ମାସେ ରହିବି ସେଠିରେ ଜୁଲାଇ ହଁ। ଜୁନ ଜୁନରେ ଯିବି ଜୁନ ରୁ ଜୁଲାଇ ମାସ ରହିବି ସେଠି।
ହ ଭାଇ।
ଏମିତି ସାଧା ସେ କହୁଛନ୍ତି। ଆ ଟିକେ ବୁଲିକି ଯାହା ବୋଲୁଛନ୍ତି।
ଗରମ ଯୋରେ ହଉଚି ଆଉ। ମ୍ୟାମ୍ ବୁଲାବୁଲି କରିବାକୁ କୁଆଡେ ଗଲେଣି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ।